ହେଲୋ।
ହାଲୋ।
ଲୋଓ।
ଜୟ ଜଗନ୍ନାଥ ମ୍ୟାାମ୍। ହେଲୋ।
ହାଲୋ ମୋ ଭଏସ୍ ଶୁଣିପାରୁଛ?
ଆଜ୍ଞା।
ଛୁଟି ଅଛ୍
ହାଲୋ।
ହଁ କରୁଛନ୍ତି ମୋ ଭଏସ୍ ଶୁଉନି।
ନିଁ ଆପଣଙ୍କ ଭଏସ୍ ଟା କ୍ଲିୟର୍ ଆସୁନି ନେଟୱାର୍ ପ୍ରୋବ୍ଲେମ୍ ହଉଚି।
ଆଚ୍ଛା ଏବେ ଆସିଲା କି?
ହଁ ଏବେ ଠିକ୍ ହେଲା।
ଆଚ୍ଛା କଣ କରୁଚନ୍ତି?
ଏ ବସିଚନ୍ତି ଆଉ ବସଚ।
ହଁ ଆପଣ ମ୍ୟାରେଡ଼୍ ବ
ଆପଣ କଁ କରଚନ୍ତି? ହଁ ଏବେ ଏଇ ମାସେ ହବ ମ୍ୟାରେଡ଼୍।
ଓହୋ ଭଏସ୍ ସେଇ ଭଳିଆ ଶୁଭୁଚି ତ ମାନେ ଧୀରେ ଧୀରେ ଯେମିତି ଶୁଭେ ସେମ୍ ଶୁବୁ
ଉଁ ନୂଆ ମ୍ୟାରେଜ୍ ହେଇଚି ନା ତ ଯା ବି ହେଲେ ତ ଭଏସ୍ ଟା ସ୍ଲୋ ଆଜ୍ଞା?
କଣ ରୋଷେଇ କରୁଛନ୍ତି ଆଜି?
ଆଜିି ହେଇଚି ଭାତ, ଡାଲମା ଆଉ ଅଣ୍ଡା ଭୁଜିଆ।
ଆ କୁଆଡ଼େ ଆପଣଙ୍କ ଘର?
ସାଲେପୁର।
ସାଲେପୁର ଓହୋ ସ୍ୟାଡ଼େ ବର୍ଷା ହଉଚି ତ?
ହଁ ବର୍ଷା ମାନେ ସକାଳୁ ପୁରା ଚାଲଚି ଯେଁ ପୁର ପୁରା ଧାର ବାରିକି ପୁରା ରଖିଚି।
ହଁ ଏପଟେ ବି ସେଇ ସକାଳୁ ବର୍ଷା ଅ ଅମ ଘର ଭୁବନେଶ୍ୱର।
ଅହ ଭୁବନେଶ୍ୱରର କୋଉ ଜାଗା କି?
ଭୁବନେଶ୍ୱର ଉତ୍ତରା।
ହଁ।
ସେଇ ଉତ୍ତରାରେ ଆମ ଘର।
ଅହ। ମୁଁ କଣ କରନ୍ତି ଆପଣ?
କିଛି ନାହିଁ ମୁଁ ଏମିତି ବି ଏସ୍ ସି କରୁଛି ମ୍ୟାଥ ହୋନରସ୍ ରେ ମୋର ଏଇଟା ସେକେଣ୍ଡ ଇୟର ହେଲା।
ଓହୋ।
ଆଜ୍ଞା।
ଏବେ କଣ ମାନେ ଘରେ ରହି ପଢା ପଢି ଚାଲିଛି ନା ମାନେ
ଏକ୍ସାମ୍ ଚାଲିଛି ଏବେ। ଏବେ ଏକ୍ସାମ୍ ଚାଲିଛି ମୋର।
ହୁଁ।
ଭଲ ଅଛି ଆଉ। ଆଉ ବି ଡାଇରେକ୍ଟ ଗୋଟେ ରହିଲା ସ
ଓ ହୋ।
ହ
ମ୍ୟାଥ ଉପରେ ଭଲ ନଲେଜ ଅଛି ଆପଣଙ୍କର ତାହେଲେ ଆଉ।
ହଁ ନଲେଜ କଥା ପଢିଲେ ଯିଏତ ପଢିବ ତା ନଲେଜ ବଢିବ ସେଥିରେ କଣ ଅଛି। ହଁ ସେମତି ନାଇଁ ମତେ ଟିକେ ଘୋଷା ପାଠ ଟିକେ ଭଲ ଲାଗେନି। ଏମତି ହିଷ୍ଟି ଜୋଗ୍ରାଫି ଏ ସବୁ ଟିକେ ଭଲ ଲାଗେନି ନା ସେ ସେଥିପାଇଁ ମୁଁ ମ୍ୟାଥ କୁ ଚୁଜ୍ କଲି ଆଉ ‌।
ହଁ ଭଲ ମ୍ୟାଥ ବି କିଛି ଖରାପ ନୁହଁ ବାକି ଏ ମ୍ୟାଥ ର ସୂତ୍ରଟାକୁ ଖାଲି ମାଇଣ୍ଡରେ ରଖିବାର ଅଛି। ସେ ଯୋଉ ଷ୍ଟେପ୍ ବାଇ ଷ୍ଟେପ୍ ଟା ହବ ତାକୁ ନିଜ ହିଁ ଭାଗ ଦାର ଅଛି।
ସେ କଣ ହବ ନହବ ସେ ଗୋଟେ କୋଶ୍ଚିିନ କୁ ଆମେ ହିଁ ସୋଲ୍ଭ କରୁଛୁ। ଅଲଗା ସବଜେକ୍ଟ କଣ? ମାନେ ଆମର ଗୋଟେ ଯେମତିକି ସବୁକିଛି ଦଉଛି କି ଏଇଟା ପଢିବ ତାପରେ ଆର କୋତ୍ସିନ୍ ଆନ୍ସର ଦବ କିନ୍ତୁ ସିଏ ଆମକୁ ସେ ଡା କୋତ୍ସିନ ହିଁ ଦଉଛି। ତମେ ଏଇ ସୂତ୍ର ଟା ପକେଇକି ତମେ ତମର କରିବ।
ଅଲଗା ସବୁ ସବଜେକ୍ଟରେ କଣ ସେ ସବୁ ଘୋଷି ଦେଲେ ତାଙ୍କର ମାନେ ବୁ ହଁ ହେଇଯିବ ଘୋଷିଦବା ଏବେ। ଏମିତିକା କିନ୍ତୁ ମ୍ୟାଥଟା କଣ ମାନେ ଆମକୁ ସାଇ ଦେଇକିନା ସେଇଟା ଆମେ ବୁଝିବାର ଅଛି ସେଇଟା ଆମେ ନବୁଝିପାରିଲେ ଘରକୁ ଆସିଲେ ବି କିଛି କରିହିଁ ପାରିବାନି ଆଉ।
ହୁଁ।
ତ ସେଇଥିପାଇଁ ବି କାହାକୁ ଟିକେ ବୁଝାବୁଝି କରେ ଆଉ।
ସେଇ ଥିରେ ପୁରା ଇଏ କରରେ ବହୁତ କିଛି ମାଇଣ୍ଡରେ ପୁରା ଷ୍ଟ୍ରିକ୍ଟଲି ପୁରା ବସିବ ଧୀରେ ସ୍ତିର ମନରେ ତାପରେ ସେଇଟା ହବ
ଯେତେ ମାନେ ଶାନ୍ତ ରହିବ ସେତେ ସେଟା ହିଁ କ୍ଲିୟର ହବ।
ହଁ
ହଁ ବଢି ଯିତେନ ସେଥିରେ ଯେତେବେଳେ ମୁଁ ପଢିବି ମାନେ ଆମ ଯଏ କୋଚିଂ କରୁଥିଲେ ସିଏ ବି ଗୋଟେ ମାନେ ଏମତି ମ୍ୟାଥ ମ୍ୟାଥ ଉପରେ ସେ ପୁରା ପୁରା ଟପର ହେଇକି ଅଛନ୍ତି। ହୁଁ। ଆଉ ଟପର ଷ୍ଟୁଡେଣ୍ଟ୍ ଯିଏ ଆଉ ସେ ପୁରା ମ୍ୟାଥ ତ ପଢାନ୍ତି ସେ ମାନେ ପଢେଇ ଯିବେ ହେଲାକି ଆଉ ସେଇଟା ଯଦି ତମେ ବୁଝିପାରିଲ ତ ଭଲ କଥା। ଆଉଯଦି ନ ବୁଝିପାଇଲ ପୁରା ଇଏ ଗଲା ଆଉ। ପୁରା ବାଡେଇକି ଫଟେଇଦେବେ ମ୍ୟାଥ୍ ଟା ମୋର ବହୁତ୍ ଡର ଥିଲା।
ଓହୋ ଆପଣ ବିଏ କରିଚନ୍ତି?
ତ ନାଇଁ ନାଇଁ ମୁଁ ପ୍ଲସ୍ ଟୁ ଜଷ୍ଟ୍ କଲି।
ତାହାଲେ ଏବେ ଆପଣଙ୍କୁ ବଧେ କମ୍ ଏଜ୍ ଖଣ୍ଡେ ହବ ବେଶୀ ହବନି।
ହୁଁ ନାଇଁ ଏବେ ମର ଟ୍ୱେଣ୍ଟି।
ନାଇଁ ଆଗକୁ ବି ପଢିବାର ଇଚ୍ଛା ଥିଲା ବହୁତ୍ କିଛି ଇଛା ଥିଲା ଆଉ ତାପରେ ବି
ହଁ- କୁହନ୍ତୁ -କୁହନ୍ତୁ।
ମୁଇଁ- ମୁଇଁ ଆଗୁକୁ ବହୁତ୍ କିଛି ପଢିବାର ଥିଲା ମାନେ ଇଚ୍ଛା ଥିଲା କି ଆଗକୁ ପଢିକି ଟିଚିଂ କରିବା ପାଇଁ ତାପରେ ବି ଘରର ଗୋଟେ ଛୋଟ ପ୍ରୋବ୍ଲେମ୍ ହେଲା ମାନେ ଆମ ସମସ୍ତେ ମାନେ ଆମ ଘର ସମସ୍ତେ ଅଛନ୍ତି ଜେଜେମା ଅଛନ୍ତି ଆଉ ମାମା ବି ଅଛନ୍ତି ଆଉ ତାପରେ ବି ମୋର ଗୋଟେ ସାନ ଭାଇ ଅଛି ବଡ ଭଉଣୀ ଅଛନ୍ତି। ତ ସିଏ ସେ ବାପା ମାନେ କାମ୍ ଆମ ଚାଷ କାମ ବାପା ଚାଷ କରନ୍ତି ସେତେବେଳେ ଯା ହୁଏ ଟୋଟାଲି ଫ୍ୟାମିଲି ହିଁ ଚଳୁ। ଆଉ ଯେହେତୁ ବାପା ମାନେ ଦଶମ ପରୀକ୍ଷା ଦେଇକି ବିଲବାଡିରେ କାମ କରୁଚନ୍ତି ଆଉ ଏବେ ତାଙ୍କୁ ଚାଳିଶ୍ ବର୍ଷ ହେଲାଣି ଚାଳିଶ୍ ତ କିଛି ମାନେ ଏନର୍ଜି ଗୁରା ତ ସବୁ ଯାଇଥିବ ନା
ହଁ ଧୀରେ ଧୀରେ ଏଜ୍ ବଢିଲେ ତ ଏନର୍ଜି କମିବ।
ହଉ। ସେଥିପାଇଁ କି ତା ବାପାଙ୍କର ହଟାତ୍ କିିନି କଣ ମାନେ ହାତ ଗୋଡ ପାରିଲିସ୍ ନୁହୁଁ କିନ୍ତୁ ଜଷ୍ଟ୍ ସେଇ ଟାଇପ୍ ରେ ହିଁ ରହିଗଲା ଟୋଟାଲେ ଉପରେ ହାତ ଗୋଡ ଠିକ୍ ସେ ଚାଲି ମାନେ ଟୋଟାଲି ଚାଲି ପାଇଲେନି ଠିକ୍ ସେ ନୁହଁ ଟୋଟାଲି ହିଁ ଚାଲି ପାଇଲେନି। ତାପରେ ନିଜ ହାତରେ ବି ଖାଇପାଇଲେନି କୌଣସି କାମ କରିପାରିଲେନି ଖାଲି ଗୋଟେ ଜାଗାରେ ପଡିକି ରହିଲେ ଯେହେତୁ ସିଏ ଯେତେବେଳେ ଘରର ଯିଏ ମାନେ କହନ୍ତି କି ମାନେ ମଝି ଖୁଣ୍ଟ ନଇଁ ଯାଉଚି ଆଉ ଘର କୁଆଡକୁ ଯିବ ସେଇଟା ଠିକ୍ ନୁହଁ ଆଉ ସିଏ ଯେତେବେଳେ ଇଏ ହେଇ କିରା ଆଉ ଆଉ ତାପରେ ବଡ ଭଉଣୀ କହିଲା କି ମୁଁ ପଢିବି। ଆଉ ସିଏ ଯେହେତୁ ପଢିବାକୁ ଗଲି
ମାନେ ଯିଏ ବଡ ସେ ବାହା ହେଇ ନାହାନ୍ତି?
ନାଇଁ। ସେ ସେଠୁ କହିଲେ କି ନାଇଁ ମୁଁ ପଢିବି ବୋଲି ଆଉ ତାପରେ ସାନ ଭାଇ ସାନ ଟା ଯେହେତୁ ସିଏ ଅ-କହିଲେ କି ପଢିିବେ ବୋଲି ଆଉ ଯାହାବି ହେଲେ ମତେ ହିଁ ରହିବାକୁ ପଇଲା ଆଉ।
ହଁ ଆଚ୍ଛା ଠିକ୍ ଅଛି ସେମିତି କିଛି ନାହିଁ ଆମକୁ ବି ଫ୍ୟାମିଲ ପ୍ରୋବ୍ଲେମ୍ ସହ ଅ- ମାନେ ଖାପଖୁଏଇ କିନା ଚଳିବାକୁ ପଡିବ ତାଙ୍କ ସହ।
ଖାଲି ନିଜ ସୁବିଧା ଦେଖିଲେ କଣ ହବ ଫ୍ୟାମିଲି ରେ ବି ତ ବାବା ମାମା ସେ ତମକୁ ଜନ୍ମ ଦେଇ
ହଁ। ମାନିବାକୁ ନୁହଁ ଘରର ସେମିତି ସିଚୁଏସନ ହେଇଗଲା। ମୋ ବଡ ଭଉଣୀ ସେ ମାମୁଁ ଘରେ ରହି ପଢନ୍ତି। ଆଉ ତାଙ୍କର ତ ଏ କଲେଜ ଫଲେଜ ସବୁ ସରିଗଲା। ସିଏ ଯେତେବେଳେ ଘରୁ କୁ ଆଇଲେ ସିଏ ଯେତେବେଳେ ଦେଖିଲେ ୟା ପରେ। ପରିସ୍ଥିତି କି ଦେଖି କି କୋଉ ଝିଅ କହିବ ନାଇଁ ମୁଁ ବାପା ପାଖ ରେ ରହିବି ସିଏ କିନ୍ତୁ କହିଲେ। କି ନାହିଁ ମୁଁ ମୋର କଟକରେ ଯାଇଁ ମୋର ପଢିବିଁ ମୁଁ ଏଠି କଉଠି ପଢିବିନି ମୋର କଟକ ରେ ଯାଇଁକି କମ୍ପିଟେଟିଭ୍ କରିବି। ତ ସିଏ ସେଠୁ ଗଲେ କମ୍ପିଟେଟିଭ କରିବା ପାଇଁ ତ ଘରେ ଯେହେତୁ ମୁଁ ଅଛି। ସବୁ ରେସପନସିବୁଲଟି ମୋ କତିରେ ଆସିକି। ଆଉ ଏଠିକି ଯା ସେଠିକି ଯା ଯେହେତୁ ମୁଁ ଛୋଟ ବେଳୁ ଅ ଅଛି ଘରର ସବୁ କିଛି ବାପାଙ୍କ କାମ ତ ମତେ ଏଇନା କରିବି ଯେହେତୁ ସାନ ଭାଇ। ଛୋଟ ନା ତାର ପଞ୍ଚମ।
ସାନ ଭାଇ।
ଆଉ ନିଜେ ନିଜେ ମାନେ ବୁଝିଗଲି ଆଉ। ଆଜ୍ଞା ଶୁଭିଲା ଏଥର କ୍ଲିୟର ହେଲା। ହାଲୋ। ହାଲୋ।
ହାଲୋ।
ଆଜ୍ଞା କ୍ଲିୟର ହେଲା ଭଏସ।
ହଁ ହଁ ଏବେ ଆସିଲା କୁହନ୍ତୁ।
ହଁ କୁହନ୍ତୁ ନାଇ ଯେହେତୁ ସେ ବଡ ଭଉଣୀ। ପଳେଇଲେ ତାପରେ ବି ଇଆଡେ ସବୁ କାମ ଯେହେତୁ ଘରର ଗୋଟେ। ମାନେ ସବୁ କାମ କରିକି ଆଉ ପୁଣି ପାଠ ପାଇଁ ଇଏ ପୁଣି ଇଏ କଲା ବେଳକୁ। ଆଉ ସେତିକି ସୁ ମାନେ। ସୁବିଧା ହେଲାନି ଦାବି ହେଲେ କଲେଜ ଫି ଫିସ୍ ଦବାକୁ ପଡିବ। କଲେଜ ରେ ତ ଖାଲି ଫିସ୍ ଦେଇ ଦେଲେ ହବନି ତ ଯା ବି ହେଲେ ଜାଇଁ କଲେଜ ରେ ଆଟେନାନ୍ସ ତ ଦବାକୁ ପଡିବ। ଆଉ ତାପରେ ବି ପ୍ଲସ୍ ଥ୍ରୀ ରେ ଚାରି ବ ର୍ଷ କରିଦେଇଛନ୍ତି। ସବୁଆଡୁ ସେ ସବୁ ଦେଖିଲା ବେଳକୁ ଆଉ ପାଠ ବି ସେତିକି ଇଏ ହେଲାନି।
ପ୍ଲସ ଟୁ ରେ କଣ ଥିଲା ଆପଣଙ୍କର ମାନେ ସବଜେକ୍ଟ କଣ ଷ୍ଟ୍ରିମ୍ କଣ ଥିଲା।
ସବଜେକ୍ଟ ଥିଲା ଆମର ଥିଲା ପଟିକାଲ୍ ସାଇନ୍ସ ଏଜୁକସ ଅପସନ୍ ଓଡ଼ିଆ। ହୋମ୍ ସାଇନ୍ସ ଆଉ।
ସେ ଆସିଲା।
ହୁଁ।
ଓ ହ। ଭାଇ କୋଉ କ୍ଲାସ ରେ ପଢୁଛି।
ତାର ଏବେ ସପ୍ତମ ହେଲା। ହଁ ହ ମୁଁ ରଖୁଛି ଯା ହ ଉ ଆପଣଙ୍କ କଥା ହେଇ ବହୁତ ଭଲ ଲାଗିଲା।
ଆଜ୍ଞା।